ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ।
ଆ କଣ କରୁଛ?
ଭାଇ ଏଇଠି ବସିଛି।
କଣ ଦିନବେଳେ ଦଶଟା ବେଳେ ତମ ମେସେଜ୍ କି ବାରଟା ବେଳେ ମେସେଜ୍ କଲେଣି ଦେଖା ସାକ୍ଷାତ୍ ନାହିଁ କଣ ବିଜି ରହିଥିଲା କି ଦିନ ଯାଙ୍କ?
ଭାଇ ଆଜି ଫର୍ମ ଫିଲଅପ ପରା।
ହଁ ଫର୍ମ ଫିଲପ୍ କେତେ ସମୟ ଲାଗୁଛି କି ପାଞ୍ଚ ମିନିଟ ତ ଫର୍ମ ଫିଲପ୍ ଲାଗୁଛି।
ଆଉ ଭାଇ ପାଞ୍ଚ ମିନଟ୍ ପାଞ୍ଚ ଫର୍ମ ଫିଲପ୍ ଯେ ଭାଇ କଣ କହିଲ ମାନେ ସାର୍ ମତେ କହିଲେ ମାନେ ସକାଳୁ ଗଲୁ ଆଗ ଇଣ୍ଟରସିପ ପାଇଁ, ମାନେ ପଢାପଢି କରି ଏଗାରଟା ହେଲା ତା ତାରେ ହେଇଠୁ ତ ଫର୍ମ ଫିଲପ୍ ହେଲା ଯେ ଆମର କଣ ଗ ମାନେ ପାଞ୍ଚ ମିନିଟ୍ ଯେ ମାନେ ଆମ ପିଲା ମାନେ ଆର୍ଟସରେ ସାଇନ୍ସ କମର୍ସ ଏମତି ସବୁ ତ ମିଶିକି କେତେ ଜୋଉ ରହୁନାହାନ୍ତି, ଆମର ଯାଇକି ଲାଷ୍ଟ୍ ଆଡ଼କୁ ଗଲା ଆମର ସବୁବେଳେ ଫାଷ୍ଟ୍ ଆଡ଼କୁ ହେଇଯାଏ ଆମର ଲା ଉ ଟିକି ହେଲା ତ
ସେ ଗୋଟେ ଦିନଙ୍କର ସମସ୍ତଙ୍କର ଗଲେ କି?
ହଁ ଗୋଟେ ଦିନ ସମସ୍ତଙ୍କର। ପ୍ଲସ୍ ଥ୍ରୀ ତ ଆସଛି। ହଁ ସବୁ ମାନେ ହେମିତି ଫାଷ୍ଟ ଫାର୍ଷ୍ଟ ସେମିଷ୍ଟାର୍ ରେ ଏମିତି ସମସ୍ତେ ମିଶିବି ତାପରେ ସେକେଣ୍ଡ ସେମିଷ୍ଟାର ଏମିତି ଦେଇଦେଲେ ମାନେ ଡିପାର୍ଟମେଣ୍ଟରେ ଅନୁଯାୟୀ ଯୋଉ ଦିଅନ୍ତୁ ଦେଇଦେଲେ। ତାପରେ ତା ଥିର୍ଡ ଇରରେ ଫୁଣି ଦେଲେ ମିଶିକି ତାପରେ ଦେଉଛନ୍ତି ପୁରା ମିଶିକି ଆଉ। ଏଥି ପାଇଁ ଟିକେ ଲେଟ ହେଇଯାଇଛି ଆସିଲା ଆଜି ଯେ ମାନେ ଏଗାର ଟାରେ ଜଷ୍ଟ ଟିକେ ଖାଇକି ଦହିବରା ଖାଇକି, ତାପରେ ଗଲୁ ଯେ ତାପରେ ସା ସାର୍ ପଢେଇଲେ,
ହୁଁ।
ତାପରେ କଲୁ ଆମେ ତାପରେ ଫର୍ମ ଫିଲପ୍ କଲୁ ବୋଲି ଆମେ ବସିଲୁ। ସାର୍ କହିଲେ ଏବେ ହବନି ତମେ ଆଉଡଇସ ହବ। ତମେ ଚାଲ କ୍ଲାସ୍ କରିଦେବା କ୍ଲାସ୍ କଲୁ ତାପରେ ଆସିଲୁ, ତାପରେ ହେଲା ଆସିକି, ମାନେ ର ଦଶଟା ପଇଚାଳିଶ ହେଯାଇଥିଲା ତା ମାନେ ହେଲା ଆସି ସାଢେ ଏଗାର ବାରଟା ଆସିକି ଆଉ ବାରଟାରେ ତାର କଲେଜେ ତାରେ ବସିଚି ତ ବସିଚି ଦି ଟା ହେଇଗଲା ଏକାଥରେ। ଦିଟା ଦିଟା ଦିଟା ହେଇଗଲା ଯେ ତାପରେ କହିଲା କିଲ ଆସିଲି ଘରକୁ ଘରକୁ ଆ ସିଲି ଯେମତି ଶୋଇ ପଇଲି ଆଉ ହାଲିଆ ଆଉ।
ହୁଁ ଖରା ଯେମିତାଆ ହଉଛି ବର୍ଷା ହେଇଛି ଆଜିି ନା ହେଇନି?
ନା ବା ଆଜ ଆଜି ଯୋଉଭଳିଆ ଖରା ହେଇଚି ଭାଇ କହନା ମୋର ମାନେ ମାନେ ନିଦ ଆସୁ ଆସୁ ଆସୁ ଆସୁ ଭାଇ ଖାଇଲିନି ପରା ମାନେ ଏମିତିଆ ନିଦ ଯେ ଡାଇରେକଟେ ଶୋଇଲି।
ହୁଁ ଆରେ ବ ଖରା ଦିନ ଭଳିଆ ଖରା ହଉଚି ଆଉ କଣ କରିବ?
ହୁଁ।
ଆମସିକ ଫର୍ମୁଲାକୁ କେମିତି କହିଲ? ଆମର ଦେଇଦେବେ ଆଠ ରୁ ଦଶ ତାରିଖ ଭିତରେ ଫର୍ମ ଫିଲପ ହବ। ଯି ଯୋଉ ଦିନ କରିପାରିଲା। ଚାରି ଦିନ କି ପାଞ୍ଚ ଦିନ ଆମ ଟାଇମ୍ ଦେବେ। ଆଉ ଏତେ ପିଲା ଗୋଟେ ଦିନ କଲେ ସେ ଲେଟ୍ ତ ଯେମିତି ହେଲେ ହବ ନା।
ହଁ। ଆମର କଁ କଇଲ ଭାଇ ହଁ ପଦେ ଅଧେ କୁହନ୍ତେ କି କଣ ଫୁଣି ଭାଇ ଆଜି ଜାଣି ଯେ ନାଇଁ ଆଜି ପ୍ଲସ୍ ଟୁ ସେକେଣ୍ଡ ଇୟର ପିଲାଙ୍କର ପୁଣି ଥିଲା ରି ଆଡ଼ମିସନ୍।
ହୁଁ।
ସେଇଟା ପୁଣି ମାନେ ସାର୍ ପୁଣି କେତେ କରିବେ? ସାର୍ ପୁଣି ସେକେଣ୍ଡ ଇୟର ରି ଆଡମିସନ ଥିଲା ଯେ, ଏକ୍ଜାମିନେସନ ହଲ କୁ ଯାଇକି ସାରଙ୍କୁ କହିଲି ସାର୍ ଏମାନଙ୍କ କରିବା ସାର୍ କହିଲଲେ ଏମାନଙ୍କ ତାଙ୍କ ଡିପାର୍ଟମେଣ୍ଟ ୱାଇଜ କରିଦିଅ। ଆମକୁ କହିଲେ ଯେ ଆମକୁ କହିଲେ ନାଇଁ ସାର୍ ଡିପାର୍ଟମେଣ୍ଟ ୱାଇଜ କରନି ସମସ୍ତିଙ୍କି ଏକା ସହିତ ମିଶେଇଦିଅ ଏପଟେ ପ୍ଲସ୍ ଟୁ ସେକେଣ୍ଡ ଇୟର କରିଦ ଏପଟେ ପ୍ଲ ଥ୍ରୀ କରିଦିଅ ଏମିତିି। ଆଉ ପୁରା ଏପଟୁ ଗଲା ସି ଏପଟୁ ଗଲା ସି ମାନେ ସବୁ ଆଡୁ ଲେଟ ହେଲା ପୁରା। ପୁରା ଦିଟା କଣ୍ଟା କଣ୍ଟି ହେଇଗଲା ତାପରେ ଘରକୁ ଆସିଲି ଘରକୁ ଆସିକି। ଏ ବୋଉ କଇଲା ଖାଇବୁ? ମୁ କଲି ନାଇଁ ଖାଇବନି ମତେ ଟିକେ ହାଲିଆ ଲାଗୁଚି। ତାପରେ ଶୋଇିଲି ସେ ଶୋଇିଲଲି ସାଢେ ଚାରିଟାରେ ଉଠିଲି। ସାଢେ ଚାରିଟା ରେ ଉଠିକି ତାପରେ ମୁଁ ତ ଆଉ ମୋବାଇଲ ଫୋବାଇଲ ଦେଖିନି ଟୋଟାଲି। ଖାଲି ଏ ଡାଟା ଟା ଅନ କରିଦଉଚି ଆଓଉ କରିଦଉଛି। ହଁ ମୋବାଇଲ ଆମର ଚାଲୁନି ତ ସେଥିପାଇଁ ଆଉ ମୋବାଇଲଲାକ ଆମର ଟିକେ ଲଗ ହଉଛି ନା? ସେଥିପାଇଁ ମୁଁ ଆଉ ବେଶୀ ମାନେ ଧରା ଧରି କରିନି ମୋବାଇଲ। ତାପରେ ଶୋଇକି ତାପରେ ସାଢେ ଚାରିଟା ଉଠିଲି ସାଢେ ଚାରିଟାରେ ଖାଇକି ଟିକେ ବୁଲାବୁଲି କରିକି ଏଠି ତାପରେ ବାସା ବସି କରିଚି ଆଉ।
ହଁ। ଅ ସନ୍ଧ୍ୟାବେେଳେ କୁଆଯାଇଥିଲ ନା ନାଇଁ?
ନା ସନ୍ଧ୍ୟାରେ ଆଉ କୁଆଡେ ଯାଇନି। ଆଉ ତମ ଦେହ କଣ କଇଲ?
କାଲି ତମ ନାନୀ ପା କଲ୍ କରିଥିଲେ?
ହଁ ନାନୀ ଏବେ ଆଉ ଟିକେ ସି କଲ୍ କରିଥିଲେ।
ହଉ।
ସେ କଣ କରି ଯିବେ ବୋଲି ବୁଲି ତ ସେଥିପାଇଁ। ହୁଁ ବୁଲି ଯିବେ ବୋଲି କୋଉଚନ୍ତି ତ ସେଥିପାଇଁ। ଆଉ ତମ ଭାଇ ତମ ଦେହ ଭଲ ହେଇଗଲାଣି?
ନାଇଁ ମୁଁ କମିଥିଲା ଯେ ଟିକେ ବର୍ଷାରେ ବୁଲିଗଲି ଥଣ୍ଡା ଟିକେ ପିଇଦେଲି ଫ୍ରିଜ୍ଡିଣ ଇଚ୍ଛା ହେଲା ପଇଦେଲି
ଆଉ ଯୋଉ ଖରା ଜଉଭଳିଆ ହଉଛି।
ହଁ। ଆଉ ଫ୍ରିଜ୍ ପାଣି ତ ପିଇବାକୁ ଇଚ୍ଛା ହଉଛି ଘରେ ଫ୍ରିଜ୍ ଅଛି ପାଣି ଥୁଆ ହେଇଛି ଆଉ ଫିଇ ନେ କି
ଠିକ୍ଲା ଭାଇ ମୁଁ ଆଜି ତ ମୁଁ ମାନେ ଥଣ୍ଡା କେ ଦଟା ବିିଧି କରିବି ତିନିଟା ଚାରିଟା ଖଣ୍ଡେ ପି ଦେଇଛି।
ଆଉ।
ସେଭଳିଆ ଖରାପ ପାଣି ତ କୁହନା ପାଣି ଆମର କଲେଜ ମାନେ ଦେଇଛି ଯେ ମାନେ ପାଣି ବି ମାନେ ଗୋଟେ ଜାଗାରେ ପାଣି। ଏ ଦିଟା ଜାଗାରେ ଯାହା ହେଲେ ବସିବା କଥା ବଡ କଲେଜ କରିଦେଲେଣି ପୁରା ଆମର ବଢ ହେଇ ଦେଲେଣି। ମୁଁ କହିଲି ଯାହାହଲେ ବି ଦିଟା ଖଣ୍ଡେ ଦିଟା ବାଟରରେ କଣ ଏମିତି କରିଦବାଥା ବସିଦବାଥା ଦିଟା ତିନିଟା ଆଉ ହେଇଠି ଗୋଟେ ମଣିଷ ଆସିବ ହୁଁ ମାନେ ପାଞ୍ଚଶହ ମାନେ କେତେ ମିଟର ଭଳିଆ ଏମତି ନାଇ ନାଇଁ ଶହେ ଦୁଶହ ଦୁଇଶହତିନିଶହ ମିଟର ଭ ପା ହେପଟୁ ଯାଇକି ଆସିବ ଆସିକି ନବ ପାଣି।
କଲେଜ କୁ କୋଉଥିରେ ଯାଉଛ ସାଇକେଲ ରେ ନା ବସ ରେ?
ନାଇଁ ମା ସା ଆମର ଏଇଠୁ ତ ଗୋଟେ କିଲୋମିଟର ପାଖାପାଖି ସାଇକେଲରେ ନହେଲେ ଗାଡି ସାଙ୍ଗ ନଙ୍ଗ ଗାଡି ସେମିତି ବସିକି ଯାଇଛି ଆ
ହଉ ହଉ ଆଉ ଆମର ଏଠି ତ କଲେଜ ଆମର ପାଖ ଆମେ ଆସିଥିଲୁ ଏ ବସରେ ସେଇ ଟାଇମରେ ଆଗରୁ ଆମର ଆମକୁ ଆଡଭାନ୍ସ କିଲୋମିଟର ହବ ନ ଥିଲେ ଦି ଟଙ୍କା ଲେଖା। ଆବେ ତ ମୋ ବସ୍ ଯାଉଛି ଆଉ ପାଞ୍ଚ ଟଙ୍କା ନଉଥିଲେ ଲ ଲୋକମାନାନଙ୍କୁ କିନ୍ତୁ ଆମକୁ ନଉଥିଲେ ଦି ଟଙ୍କା ଏଇଟା କମ ଟଙ୍କା ଥିଲା ନା। ଏବେ ହେଇଗଲାଣି ଦଶ ଟଙ୍କା ଏବେ କଲେଜ ପିଲାଙ୍କ ଠୁ ନେଉଛନ୍ତି ପାଞ୍ଚ ଟଙ୍କା ଆଉ।
ହୁଁ ମାନେ ହଁ କଲେଜ ପିଲାଙ୍କ ଠୁ ପାଞ୍ଚ ସେଟା ହଉ ନାନେ ଏଇଟ ଆମର ହଁ ଏଇଠୁ କଣ ଲିଣ୍ଡା ଯେତିକି ନାଇଁ କି ତମେ ଆସି ଚଲେଣ୍ଡା ଯ ହୋଇଡ ପିଲା ଦଶ ଟଙ୍କା ଲେଖେ ଦେଇକି ଆସୁଛନ୍ତି ନରସିଂହପୁର କଲେଜ ଆଉ। କଲେଜ ବିଲ ଆ ଦଶ ଟଙ୍କା ନ ଜିଲଣ୍ଡ ଆସିଲା ସେଠୁ ଯାହେଲେ କୋଡିଏ ଟଙ୍କା ଖଣ୍ଡେ କୋଡିଏ ଟଙ୍କା କି ପଚିଶ ଟଙ୍କା ନଥିବେ ନା କିନ୍ତୁ କଲେଜ ପିଲାଙ୍କୁ ଦଶ ଟଙ୍କା ଲେଖା। ଆଉ ପାଖରେ ଯିଏ ବସା ବସି ଗଲେ ଯୋଉ ଘଣ୍ଟଗୋଡ ଯୁଆଡେ ତମର ଘଣ୍ଟଗୋଡା ହୁ ତଡ଼ା ହେଇଠୁ ମାତ୍ର ପାଞ୍ଚ ଟଙ୍କା ବେଖା ନେଉଥିବେ ଆଉ।
ହଁ ଏଠି ପାଖଟା ତ ଆଉ, ପାଞ୍ଚ କିଲୋମିଟର ହବ କି ଚାରି କିଲୋମିଟର ଖଣ୍ଡେ ହବ।
ହଁ ଚାରି କିଲୋମିଟର ହବ।
ହୁଁ।
ଆଉ କଣ ମେଡିସିନ ଖାଉଚ ନା ଖାଉନ?
ହଁ ମୁଁ ମେଡିସିନ ଖାଉଛି ନା ନ ଖାଇଲେ କମିବ କେମତି। ତାପରେ କଣ ହେଚି କହିଲ ଫ୍ରିଜ ପାଣି ବେଶି ପିଇ ଦଉଛି। ଆଉ ଭଲ ଲାଗୁନି ତ ଘରେ ଅଛି ଆଉ ଗରମ ହଉଛି ଯେହେତୁ ଫ୍ରିଜ ପାଣି ପିଇ ଦଉଚି।
ହଁ ଫ୍ରୀଜ୍ ପାଣି ପିଇବା କଥା ନୁହେଁ ନଥିଲା ତମକୁ।
ହୁଁ।
ଅଧିକାଂଶ ଥଣ୍ଡା ଟା କିଛି ହବନି ଯେ, ତେଣୁ ଫ୍ରିଜ୍ନ୍ ପାଣି ଟା ସେ ସ୍ତିରେ ଟିକେ ଧରିଦବ ଦେହକୁ।
ହୁଁ।
ଆ ତମ ଖାଇଦେଲେ ଭାଇ।
ସେଇ ସକାଳେ ଭାତ ଡାଲି ଭଜା ଭଜି ହେଇଥିଲା ପାମ୍ପଡ଼। ସାଲାଡ଼ ଟିକେ ହେଇଥିଲା ଖାଇଥିଲି ଆଉ ଏଇ ସନ୍ଧ୍ୟା ହେଇକି ଟିକେ ଚାହା ବିସ୍କିଟ ଟିକେ ଖାଇଥିଲି ଆଉ।
ହଁ।
ଆଉ ତମେ କଁ ଖାଇଥିଲ।
ମୁଁ ତ ଏଇ ଦି ଦିହିପରେ ତ କହିଲି ଯୋଉ ସକାଳୁ ତ ଖାଇଥିଲି ଦହିବରା ଦି ପହରେ ଅଁ ଶୋଇ ଉଠିକି ସେ ସାଢ଼େ ଚାରଟା ଆସିକି ଖାଇଥିଲି। ହୁଁ ଭାତ ଆଉ ପୋଟୋଳୋ କଷା
ହୁଁ।
ଆଉ ମିକ୍ସଚର ଶାଗ।
ପୋଟୋଳୋ ବାରିରେ ହୋଉଚି ନା କଣ ନା କିଣିଥିଲ।
ନାଇଁ ନାଇଁ ହେଇ ପୋଟୋଳ ନୁହେଁ ଏ ଯୋଉ ଆର ପୋଟୋଳ। ଯୋଉ କଉରା କୋଉ ପୋଟୋଳ ମୁଁ ଜନ ନାଁ ମୁଁ ଜାଣିନି ସତ କଥା।
ଏଇ ପୋଟଳ ହେଇଥିବ ନା କି?
ହଁ ହଁ ହେଇ ଯୋଉ କଟିକି ପୋଟୋଳ ଗୁରା ଏଇରା କୁ ବାରିରେ କୁହାନ୍ତି
ଏ ସାପୁଆ ପୋଟୋଳ ଟା ସାପୁଆ ପୋଟୋ ସାପୁଆ ପୋଟୋଳୋ ଲମ୍ବା ଲମ୍ବା ଧଳା ଧଳା।
ହଁ ହଁ ଧଳା ଧଳା ସାପୁଆ ପୋଟୋଳୋ।
ଆମ ପଟେ ସେଇଟା କହୁଛନ୍ତି ସାପୁଆ ପୋଟଳ ଛଚିନ୍ଦ୍ରା କହୁଛନ୍ତି
ହଁ ଛଚିନ୍ଦ୍ରା ଆମର ଗୋଟେ ଛଚିନ୍ଦ୍ରା
ହୁଁ ଆମ ପଟେ ସାପୁଆ ପୋଟଳ କହୁଛନ୍ତି କିନ୍ତୁ ହେଟା ଛଚିନ୍ଦ୍ରା ଆଉ କଣ।
ହଁ। ହେରା କେମିତିଆ ମୁଁ ଜାଣିନି, ହେରା କେ ନାଁ ଫା ହେରା କେ ମାନେ ମୁଁ ଏରା ମାନେ କଁ କହିଲ, ବର୍ଷକୁ ଥରେ ଥରେ ଏରା ମାନେ ହୋଉଚି ନା। ଆମ ବାରି ପଟେ ମୁଁ ହେଲେ ଟୋଟାଲି ଖାଏନି, ବର୍ଷ କେତେ ମାନେ ବର୍ଷକୁ ଖାଇବି ମୁଁ କହିବି ଏରା କଣ ମୁଁ କେନ୍ତି ଯାଇଲି କଟିପୋଟୋଳ ବି ମୁଁ ଜାଣିପାରେ ନାଇଁ ଯେ ଯୋଉ ହା ଟରେ ବିକା ହୋଉଛି ଆମର ଏଠି, କଟି ପୋଟୋଳୋ ବି ମୋରୋ ନାଁବି ପାଟିରୁ ବାହାରୁନି।
କଣ ଦେଖି କହିଲ ହାଇବ୍ରିଡର ଗୋଟେ ଆସୁଛି ଦେଶୀ ଗୋଟେ ଆସୁ ଛି ହାଇବ୍ରିଡ ଟା ପୁରା ଲମ୍ବା ଲମ୍ବା।
ହଁ ଦେ ହେଟା ବି ହାଇବ୍ରିଡ ଟା ଲମ୍ବା ଦେଶୀ ଟା ଟିକେ ମତେ ଭଲ ଲାଗେ ଆଉ।
ଦେଶୀଟା ଟିକେ ଛୋଟୋ ରହିବ ଭଲ ରହିବ ଆହୁରି।
ହୁଁ।
ହାଇବ୍ରିଡ ଟା ବଡ ବଡକୁ ମଞ୍ଜି ଟିକେ ପାକଳ ହେଇଯାଇଥିବ।
ହୁଁ। ଆଉ ତମ ଘର ଲୋକୋ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତଙ୍କ ଦେହ ଭଲ ଥିଲା ବୋଉର ପରଦିନ ବ୍ଲଡ ପ୍ରେସର ହାଇ ହେଇଥିଲା। ତାପରେ ମେଡ଼ିସି ମେଡିକାଲ ତାକୁ ନେଲି ହେଇଦିନ ରାତିରେ ଫୁଣି ମୋର ମୁଣ୍ଡ ପିନ୍ଧିକି ଆଉ ଗାଡି ବି ଚଲେଇ ପାଇଲିନି ହେଦିନ ସେଦିନ ତା ଦେହ ସିରିଏସ୍ ମୋ ଦେହ ସିରିଏସ୍।
ତମ ଦେହ ହେଲା ଆସିକି ହୁଁ ତମ ଦେହ ହେଲା ସେ ଫୁଣି ତାଙ୍କ ଦେହ ହେଇଚି ନା ତମେ ବି ଟିକେ ଆଶ୍ଚର୍ଯ୍ୟ ହେଲ। କଁ କରବ ଫୁଣି ତମେ ବି କିଛି କରିପାରିବନି ଯାହାଲେ ତମ ଦେହ ବି ପୁଣି ଖରାପ ଅଛି ନା।
ମାମୁଁ ଆସିଲେ ତାଙ୍କ ମେଡ଼ିକାଲ ନେଇକି ଗଲେ ମୋରୋ କଁ କି ମୁଣ୍ଡ ପିନ୍ଧିକି ଥଣ୍ଡା ଜୋରେ ହେଇଗଲା ହେଇଦିନ ରାତିରେ ଆଉ ମୁଣ୍ଡ ଫୁଣ୍ଡ ଜୋରେ ବିନ୍ଧିଲା। ଥଣ୍ଡାକୁ ତ ବିନ୍ଧୁଛି ଆଉ କଁ କରିବ।
ହୁଁ। ଏବେ ତମ୍ ମାନେ ତମ ମାମାଙ୍କ ଦେହ ଭଲ ହେଇଗଲାଣି ନା।
ହଁ କମିଚି ଟିକେ ହାଇ ବ୍ଲଡ ପ୍ରେସର ଟାଇମ୍ ଲାଗିବ କମିବା ପାଇଁ।
ହୋଉ ହଁ।
ଏ ସାଙ୍ଗେ ସାଙ୍ଗେ କମିବନି ଧୀରେ ଧୀରେ କମିବ ଆଉ କଣ।
ହଁ। ହଁ ହଉ ଆଉ ହଉ ଭାଇ ହଉ ରଖୁଚି ଭାଇ।